ଟୋ
ହ୍ୟାଲୋ। ଶୁ-ଶୁ-ଶୁ-ଶୁଭ ସନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା। କଁ କରୁଚନ୍ତି ଆପଣ?
ମୁଁ ଏବେ ପଢୁଥିଲି ଟିକେ ଉଠିଚୀ ଆଉ। ଆଉ ଆପଣ କଁ କରୁଚନ୍ତି?
କିଛି ନାଇଁ ଜଷ୍ଟ୍ ଏମତି ବସିଚି ଆଉ। ଆପଣଙ୍କ ଘର?
ମୁଁ ମୁଁ ଏବେ ଭୁବନେଶ୍ଵରରେ ହିଁ ଅଛି। କିନ୍ତୁ ଆମ ନିଜ ଘର ପୁରୀ।
ହଁ କଁ ପଢ଼ାପୁଢ଼ି କଁ?
ମୁଁ ଏବେ ବି ଏସ୍ ସି ପଢ଼ୁଅଛି, ଆପଣ?
ଆଚ୍ଛା ଜଣେ ଗ୍ରାଜୁଏସନ୍ କରୁଛି ବି ଏବେ।
ଆଜ୍ଞା?
ଗ୍ରାଜୁଏସନ୍ କରୁଚି।
କୋଉଥିରେ?
ସେକେଣ୍ଡ୍ ଇୟର୍ ହେଲା ଏଇଟା ଆର୍ଟସ୍ ରେ।
ଆର୍ଟସ୍ ରେ ମାନେ ଆପଣ ବିଏ କରୁଚନ୍ତି। ଭଲ ଆଉ କେଉଁଠି ଆପଣ ଆ ଆପଣଙ୍କୁ କେଉଁ ଜାଗାର?
ମୁଁ ଆମ ଘର ଆକ୍ଚୁଲି ଅଁ କଟକ ତ। ଭୁବନେଶ୍ୱରରେ ମୁଁ ବି ରହିକି ପଢ଼ୁଚି ରମା ଦେବୀରେ ମୋର।
ଓ ରମା ଦେବୀ ହଁ ଆମରି ପାଖରେ ଆଉ ଭଲ। ଆପଣ କଟକର କୋଉଠି ଘର?
କଟକ ନିଆଳି।
ନିଆଳି ଓହୋ ମାନେ ଆପଣ ଏଠାକାର ମାନେ ଆପଣ କଟକ ଗ୍ରାମ ଗ୍ରାମର।
ଆଜ୍ଞା।
ମୁଁ ପିଲା ବେଳୁ ଆମ ନିଜ ଗାଁ ପୁରୀ କିନ୍ତୁ ମୁଁ ପିଲା ବେଳୁ ରହୁ ରହୁଥିଲି କଟକରେ କଟକରେ ମୋର ସ୍କୁଲ୍ ଆଉ ପ୍ଲସ୍ ଟୁ। ଏବେ ମୁଁ ଭୁବନେଶ୍ୱର ଆସିଛି ପ୍ଲସ୍ ଥ୍ରୀ ପାଇଁ ଆଉ।
ଭଲ ତାହେଲେ ଆଉ କଣ।
ଆଜ୍ଞା।
ଖିଆ ପିଆ କଁ କରିଥିଲେ? ହଷ୍ଟେଲ୍ ରେ ରହୁଛନ୍ତି ନାଁ ଏମିତି ନର୍ମାଲ୍ କେଠି ଭଡ଼ା ନେଇକି?
ଆମେ ଆମେ କଟକରେ ଭଡ଼ା ରହୁଥିଲୁ ଏବେ ଆମେ ଭୁବନେଶ୍ୱରରେ ରହୁଛୁ ଆଉ।
ଭୁବନେଶ୍ଵରରେ ଏବେ ମାନେ କେମିତି ପଢ଼ାପଢ଼ି ପାଇଁ କେମିତି କଣ ରହୁଛନ୍ତି? ଏବେ ହଷ୍ଟେଲ୍ ରେ ନା ବାହା
ବାପା ମାଙ୍କ ସ ପଳେଇ ଆସିଛି ଭଡା ଘରେ।
ଓହୋ! ଠିକ୍ ଅଛି ତାହେଲେ, ଖିଆପିଆ କଣ କରିଥିଲେ ତାହେଲେ?
ମୁଁ ଆଜି ଖାଇଥିଲି ଅର୍ଣ୍ଣ, ଡାଲମା ପୋଟଳ ଆଳୁ ଭଜା, ଆମ୍ବ।
ଆଜ୍ଞା। ହଁ ମୁଁ ଆଜି ବି ସେଇ ଭାତ ଖାଇଥିଲି, ଡାଲମା ହେଇଥିଲା, ଆଉ ପୋଟଳ ଆଳୁ ତରକାରୀ। ଆଉ ଆମ୍ବ ଖଟା ହେଇଥିଲା।
ଭଲ ଖାଦ୍ୟ ଆଉ, ମୋର ଗୋଟେ ପ୍ରଶ୍ନ ଥିଲା ଆପଣଙ୍କ ପାଇଁ? କି ଆପଣଙ୍କୁ ଗୋଟେ ବିକଳ୍ପ ଦିଆଗଲା କି ରୁଟି ଏବଂ ଭାତ। ଆପଣ କୋଉଟା ଖାଇବେ ଦିଟା ଭିତରୁ?
ସେଇଟା ଟାଇମ୍ ଉପରେ ଡିପେଣ୍ଡ କରିବ ଯଦି
ନାଇଁ ନାଇଁ ସବ ସ-ଓ-ଉଭରଲ୍ ଓଭର ଉଭରଲ କୋଉଟା ନେବେ ଆପଣ?
ମୁଁ ତ ରୁଟି ହିଁ ଚୁସ୍ କରିବି।
ରୁଟି ନେବେ ଓହୋ ହୋ ଭଲ କଥା ଆଉ।
କଣ ପାଇଁ କଣ କହିଲେ କି?
ନା ନା ମୁଁ ଏମତି ପଚାରୁଥିଲି। ମୁଁ ପ୍ରଶ୍ନ ପଚାରେ। ମୁଁ ବନ୍ଧୁ ମାନଙ୍କୁ କି ଅର୍ଣ୍ଣ ଭଲ ଲାଗେ କି
ଆଚ୍ଛା ନା ସେମି ତି ତ ଠିକ ଅଛି, ଦିଟା ଯାକ ମୁଁ ଖାଏ। କିନ୍ତୁ ରୁଟି ଟିକେ ଅଧିକ ପସ ନ୍ଦତେ ମୋତେ। ହୁଁ, ରାତିରେ ତ ମୁଁ ରୁଟି, ବିନା ରୁଟିରେ ଖେ ରପାରିବିନି।
ହଁ ସେଟା ଠିକ କଥା। ଆଉ ଆମ୍ ଆଇଁଷରେ କଣ ଭଲ ଲାଗେ?
ଆମିଷ ମୁଁ ଖାଉନଥିଲି। ବାସ୍ ଏବେ ଏଇ ହଷ୍ଟେଲ୍ ରେ ରହିବା ପାଖରୁ ସବୁ ପିଲାଙ୍କୁ ଦେଖିକି ମୋତେ ବି ଖାଇତେ ଇଚ୍ଛା ହେଲା ତ ମୁଁ ବି ଖାଉଛି ଆମିଷ। ଆପଣ ଖାଆନ୍ତି?
ଭଲ ଲାଗୁଥିବ ଆଇଁଷ?
ଭଲ ଲାଗିବା କଥା ନୁହେ ବାସ୍ ସେମିତି ଆଉ।
ସମସ୍ତେ ଖାଉଛନ୍ତି ଗୋଟେ ଖାଇବା କଥା।
ଖାଇଆକୁ ତ ଏମତି ଗୋଟେ ଖାଇବା ପାଇଁ ଇଚ୍ଛା ହେଲା ତ।
ମାନେ ଦେଖିବା ଜିନିଷଟି କେମିତି? ସତରେ କେମିତି ଲାଗେ? ବହୁତ ଭଲ।
ଖାଉଥିଲେ ପିଲାବେେଳେ, ଘରେ ଆମର ହୁଏ ବି। କିନ୍ତୁ ଉଁ, ଏତେଟା ମୋତେ ପସନ୍ଦ ନଥିଲା। ତ ମୁଁ ମାଛ ଏତେ ଖାଏନି। ଅଣ୍ଡାଟା ଖାଏ ଅଧିକ। କିନ୍ତୁ ଏଇଠି ଆସିକି ସବୁ ଟାଇପ୍ ର ଖାଉଛି ଆଉ।
ନା ମୁଁ ସବୁ ପ୍ରକାର ଆଇଁଷ ଖାଏ। କିନ୍ତୁ ମାଛ ପ୍ରାୟ ହୁଏ ଘରେ। ଆଉ
ଭଲ ତାହେଲେ ଆଉ। ବ୍ୟାଗ୍ ଗ୍ରାଉଣ୍ଡରୁ କିଛି ନଏଜ୍ ଯାଉଛି କି ଆପଣଙ୍କୁ?
ହଁ, ହଁ କିଛି ଗୋଟେ
ଏଇ ଗୋଟେ ପିଲାଟେ ଚାଲିକି ଯାଉଛି ତ, ମାନେ ହଷ୍ଟେଲ୍ ରେ ରହୁଛି ତ
ଓହୋ! ପିଲା ଚାଲି ଅଛି, ଚଳିବ ଚଳିବ କିଛି ନାହିଁ।
ଆଜ୍ଞା। ଏମିତି ତାହେଲେ, ଆଉ ରାତିରେ କଣ ଖାଇବେ? ରୁଟି ନା ଭାତ ନା
ହା ନାଇ ରୁ-ର-ରା ତିରେ ରୁଟି, ରାତିରେ ମୋର ବି ରୁଟି ମୁଁ ରୁ-ରାତିରେ ଅ, ଅନ୍ନ ପ-ପସନ୍ଦ କରେ ନା।
ନାଇଁ ମୁଁ ଡି-ଦି- ଦିନରେ ମୁଁ ଭାତ ଖାଇଦେବି। କିନ୍ତୁ ରାତିରେ ବିନା ରୁଟିରେ ରହିପାରିବିନି।
ଓହୋ! ହୋ।
ଏମିତି ନୁହଁ ଯେ ନହେଲେ ମାନେ ଖାଇଦେବି କିନ୍ତୁ ରୁଟି ଟା ଟିକେ ଭଲ ଲାଗେ ମୋତେ।
ନାଇ, ନାଇ, ନାଇ ସେମତି, ଆପଣ କୋଉ ଇୟର୍ ହେଲା ଆପଣଙ୍କର?
ମୋର ଏଇଟା ସେକେଣ୍ଡ ଇୟର୍ ହେଲା ଆଉ।
ଆ, ମୋର ବି ସେକେଣ୍ଡ ଇୟର୍ ହେଲା ଆଉ।
ଆଛା ଆଛା, ଭଲ ଆଉ କଣ ପ୍ଲସ୍ ଟୁ ଆପଣ କଣ ଥିଲେ କେଇଠି କହିଲେ?
ପ୍ଲସ ଟୁ କରିଥିଲି କଟକ ରେଭେ। ତାପରେ ଏବେ ଏଠି ବି ଏସ୍ ସ କରି। ବିଜେପ ରେ ଆଉ
ଭଲ ତାହେଲେ ଆଉ। ଆଉ କଣ କୁହନ୍ତୁ?
ଘରେ ବାପା ମା ମୁଁ ଆଉ। ଆଉ ବାକି ପରିବାର ସଦସ୍ୟ ସବୁ ଗାଁ ରେ ଆଉ। ଆ ଜେଜେମା ମଝିରେ ଯିବା ଆସିବା କରନ୍ତି ଆଉ।
ଜଏଣ୍ଟ ଫ୍ୟାମିଲି ବୋଧେ ଆପଣଙ୍କର?
ହଁ କହିପାରିବେ, ଆମେ ଏଠି ରହୁଛୁ ବାପା ଯେହେତୁ ଚାକିରି କରିଛନ୍ତି ଭୁବନେଶ୍ୱରରେ। ତ ଆମେ ଏଇଠି ରହୁଛୁ ଉ, ଆ ଆଉ ବାକି ବଡ ବାପା ଗାଁରେ ଆଉ।
ଭଲ ଭଲ ଆ, ଆପଣଙ୍କର ଭାଇ ଭଉଣୀ କେହି ନାହାନ୍ତି ନା କଣ?
ନା ନା ନାହାନ୍ତି, ମୁଁ ଗୋଟିଏ ବୋଲି ପୁଅ। ଆପଣଙ୍କ ପରିବାରରେ କିଏ କିଏ?
କଣତ, ଆମର ସିଙ୍ଗଲ ଫ୍ୟାମିଲି ବାପା ମା ମୁଁ। ଆଉ ମୋ ଭାଇ ଅଛି ମୋଠୁ ଦିଇ ବର୍ଷ ବଡ଼। ତାପରେ ମୋ ଦିଦି ଜଣ ଅଛନ୍ତି, ସେ ମ୍ୟାରେଜ କରିସାରିଲେଣି, ଆଉ ଜେଜେମା।
ଓ ମାନେ ଆପଣଙ୍କର ମାନେ ଆପଣ ମାନେ ଭାଇ ଭଉଣୀ ମିଶିକି ତିନି ସନ୍ତାନ ଆଉ ବାପା ମାଙ୍କର।
ଆଜ୍ଞା।
ଭଲ ଦି ମାନେ ଆପଣ ସଭା ସାନ ଝିଅ।
ଆଜ୍ଞା।
ଭଲ ଆଉ।
ଭୋଲ କଣ?
ଆ ଗୋଟେ ସାନ ହବାର ଭଲ, ମାନେ ବଡ ବଡ ମାନେ ଗୋଟେ ବଡ ଚାଇଲ୍ଡ ହବାଟା ଗୋଟେ ଭଲ ଜିନିଷ, ସାନ ହବା ଟା ଭଲ ଜିନିଷ, ମଝିଆ ହବାଟା ଭଲ ଜିନିଷ ନୁହେଁ।
କାଇଁ ଭଲ ନୁ?
ମାନେ ମୁଁ ଶୁଣିଥିଲି କି ମଝିଆ ଲୋକକୁ ମାନେ ଏତେ କିଏ ପଚାରନ୍ତିନି ଆଉ।
ପଚାରିବା କଥା ନୁହଁ ମାନେ ସାନ, ଯିଏ ଯାହା କରିବ ସାନ ଉପରେ ହିଁ ଆସିଯାଉଛି କଥା।
ହଁ ମାନେ କିଛି ବଦମାସି ହେଲା କି କିଛି ମଜା ଜିନିଷ ହେଲା ସବୁ ସାନ ପାଖକୁ ଆସିଲେ।
ମଜା କଣ? ଯଦି ବି କେହି ଫସିଲେ ତାହେଲେ ମୋରି ଉପରେ ଗାଳିଟା ମାଡ଼ଟା ବସ ସେ ଦିଦି ତୁ ଜାଣିଥିଲୁ ତୁ କାଇ କହୁନଥିଲୁ ସେଇୟା
ମାଙ୍କ ଗୋଟେ ବୋଲି ପୁଅ, ମାନେ ଗୋଟିଏ ପୁଅ। କିନ୍ତୁ ଆମର ଯୋଉ ମାନେ ପରିବାରରେ, ପରିବାରରେ ମୋ ବାପା ସଭା ସାନ ପୁଅ। ତ ମୁଁ ଏମତି ଯୋଉ ଆମ ଟୋଟାଲ ଫ୍ୟାମିଲିରେ ମୁଁ ସଭା ସାନ। ତ ଏବେ ମୋର ଯୋଉ ବଡ ଭାଇ ତାଙ୍କ ସବୁ ମ୍ୟାରେଜ ହେଇଗଲାଣି। କିଏ ଜବ୍ କରୁଛନ୍ତି ଆଉ ବାକି ସବୁ ମ୍ୟାରେଜ ହେଇଗଲାଣି।
ହୁଁ ଉ ଏମିତି।
ସାନ ପିଲାମାନେ ଟିକେ ମଜା କରନ୍ତି ଅଧିକା।
ମଜା ହୋଉ, ସେମିତି ଆଉ।
ଏପଟେ ମାମୁଁ ଘରେ ବି ମୁଁ ସଭା ସାନ, ମୋ ମ ମା ବି ସାନ ଆଜ୍ଞା।
ମୁଁ କହିଲି ମାମୁଁ ଘରେ ବି ଆପଣ ସାନ?
ହଁ ଅ।
ଉଁ ହୁଁ। ନାଇଁ ମୋ ମାମୁ ଘରେ ମୁଁ ସାନ ହେଇଥାନ୍ତି, କିନ୍ତୁ ଆଉ ଗୋଟେ ପିଲା ଆସଗଲା ଏଥିରୁ ମୁଁ ସାନ ହେଇପାରିଲିନି।
ଆଉ ମାନେ କିଏ ମାମୁଁ କି ମାଉସୀଙ୍କର କିଏ? ଓ ଭଲ କମ୍ପିଟିସନ ହେଇଗଲା ଆଉ।
ଏମିତି ଆଉ।
ନାଇଁ ଆପଣଙ୍କ ଘରେ ମାନେ କିଛି ଯମତି ହ--ଉଥିବ ତ ଆପଣଙ୍କୁ ଆଗ ଖୋଜୁଥିବେ, ତାପରେ
କେହି ବି କିଛି ପ୍ରୋବେଲଏମ୍ ହେଲେ କିଛି କଣ ହେଲେ ସାନ କୁ ଡାକିବ ସେଇ ଜାଣିଥିବ।
କିଛି ଗୋଟେ ହେଲା ହଁ ସାନଝିଅକୁ ଡାକିଦିଅ
ସେୟା ଆଉ ଯାହା ଏମିତି ସେମିତି ଚାଲିଛି ଆଉ।
ହଁ ଆଉ ଆପଣ ଆଗ ଆଗକୁ କଣ ମାନେ କିଛି ରଖିଛନ୍ତି ଲକ୍ଷ୍ୟ ମାନେ ଆଗକୁ କଣ କରିବେ?
ହୁଁ ଭାବିଛି ମୁଁ ଏଥିରେ ବିଏଡ଼୍ ଅ ଯଦି ଗ୍ରାଜୁଏସନ୍ ସରିଗଲା ଦେନ୍ ବିଏଡ଼୍ ପାଇଁ ପ୍ରିପେୟାର୍ ହେବି। ଦେନ୍ ଏବେ ତ ସିଟି ପାଇଁ ବାହାରିଛି ନା ଫର୍ମ ଫିଲ୍ଅପ ମୁଁ କରିଛି ସିଟି
କିଛି ବର୍ଷ ଇଏରେ ଆ ଗ୍ୟାଫ୍ ରେ ଆସେବା ସିଟି ଫର୍ମ
ନାଇଁ ମୁଁ ଏଇଥର ଯେଉ ସିଟି ପାଇଁ ବାହାରୁ ନଥିଲା ଫର୍ମ ଫିଲ୍ଅପ୍ ପାଇଁ
ହଁ
ତ ମୁଁ ଏଇଥିରେ ସିଟି ଫର୍ମ ଆପ୍ଲାଏ କରିଛି ଅ ଏକ୍ଜାମ ଦେବି ଦେଖାଯାଉ ଯଦି ହେଇଗଲା ତ ସିଟି କରିବି ନହେଲେ ଆଜ୍ଞା ଯଦି ନହେଲା ତ ତାହେଲେ
ଆପଣ ଏଇଠି ବିଏଟା ବି କଣ୍ଟିନ୍ୟୁ କରିପାରିବେ ତ?
ନାଇଁ ସେଟା ହବନି ସିଟି କୋର୍ସ ଟା ସରିଯିବ ହେଟା ତାପରେ ତମେ ଯଦି ହେଇଗଲା ସିଟିର ଦେନ୍ ତମେ ଗ୍ରାଜୁଏସନ୍ କରିପାରିବ। କୁଟି ଗୋଟେ ପଢିବା। ଶୁଣ ସିଟି ପଢିବା ପାଇଁ ଦି ଦୁ ବର୍ଷ ଅଛି ନା ତ ଦି ବର୍ଷ ଯଦି ପଢ଼ା ଭିତରେ ଏମିତି ଗ୍ରାଜୁଏସନ୍ କେମିତି ପଢିବ?
ନା ନା ନା ଓ ନାଇଁ ନାଇଁ ମୁଁ କହିଲି ଆପ କଣ ଗୋଟେ ପଚାରୁଥିଲି ତ ଆପ ଏବେ ତମର ଫାଷ୍ଟ ଇୟର।
ନାଇଁମ ଏଇଟା ସେକେଣ୍ଡ ଇୟର ହେଲା।
ସେକେଣ୍ଡଇୟର ହେଲା ହଁ ଆମର। ମୋର ବି ସେକେଣ୍ଡ ଇୟର ହେଲା ନାଇଁ ମୁଁ କହୁଥିଲି କି ଯୋଉ ସିଟିଟା କଲେ କୋଉ ଟିଚର ହବ?
ସିଟିଟା ପ୍ରାଇମେରୀ ସ୍କୁଲ ଟିଚର।
ପ୍ରାଇମୋରୀ ସ୍କୁଲ ଟିଚର ବିଇଡି କଲେ ତମେ ମାନେ ଦଶମ ପିଲା ପ୍ଲସଟୁ ପିଲାଙ୍କୁ ପଢେଇ
ଆପଣ ନଏ ନାଇନ୍ଥ ଟେନ୍ଥ ପିଲାଙ୍କୁ ପଢେଇ ପାରିବେ ଆଉ ଏତେ ପ୍ରାଇମେରୀ ପିଲା ସେଭେନ୍ଥ ଏଇଟ୍ ଏମିତି ପଢେଇ ପାରିବେ।
ଆଉ ଯିଏ ନାଇନ ଟେନ ପଢେଇ ଦେଉଛି ସେ ଛୋଟ ପିଲାଙ୍କୁ ବି ପଢେଇଦବ।
ଆଚ୍ଛା ହଁ ହଁ ପେପର୍ ୱାନ୍ ଅଛି ପେପର୍ ଟୁ ଏକ୍ସାଆମ୍ ଯେ ଇଏର କ୍ଲିୟର କରିବୁ ସେହି ଅନୁସାରେ ଆପଣଙ୍କୁ ଜବ୍ ମିଳିବ ତ ସେଉଡା ସଵ୍ ପଢ଼ା ପରେ ପୁଣି ଯଦି ଭ୍ୟାକେଏନ୍ସି ବାହାରିବ ଭ୍ୟାକେଏନ୍ସି ଟିମ୍ ରେ ଆପଣଙ୍କୁ ପୁଣି ଫର୍ମଫିଲପ୍ କରିକି ମିନସ ମେ-ମେନ୍ସ ପ୍ରୋବ୍ଲେମ୍ ସବୁ ଏକଜମ୍ କ୍ଲିୟର କ ରିତେ ପଡ଼ିବ ଡକମେଣ୍ଟ ଭେରିଫିକେସନ୍ ହେବ ବହୁତ ଗୁଡ଼ା ଅଛି।
ସିଟିରେ ନା ବିଡିର?
ସିଟି ବିଏଡ ଦିଟାରେ
ଆରେ ଆରେ
ହଁ ଗମେଣ୍ଟ ଜବ କଣ ଏମତି ଆଉ ମିଳିବ ବି
ନା ନା ଏମିତିରେ ମିଳିଯିବ ନା କଣ କେତେ କେତେ ଲୋକଙ୍କୁ ମିଳୁନି।
ହୁଁ ହୁଁ ବହୁତ ପଢ଼ିବା ପାଇଁ ପଡ଼ିବ ବହୁତ କିଛି ଇଏ ଅଛି ତାରା ଏମିତି କଥା ଆଉ
ମା ଆପଣ କିଛି ମାନେ ଯୋଉ ଇଏ ଅଲଗା ଆଉ କିଛି ଲାଇନ ରଖିନାହାନ୍ତି ଆପଣ ସେ ଟିଚର ଲାଇନେ ଯିବେ ନା।
ସେଇଟା ପ୍ଲାନିଂ ଲଖ ରଖିଛି ଦେଖାଯାଉ ସେ ମୁମେଣ୍ଟରେ କଣ ହବ।
କୁହନ୍ତୁ।
ଆଜ୍ଞା ତାହେଲେ ରଖୁଛି ମୋର ଟିକେ ପଢାପଢି ଅଛି ମୁଁ ଆପଣଙ୍କୁ ପରେ କଲ୍ କରିବେ ଆଜ୍ଞା ଆପଣ କଲ୍ ରଖନ୍ତୁ।
ଆଜ୍ଞ ଆଜ୍ଞା ରଖୁଛି ରଖୁଛି।
କଲ୍ ଟା ରଖନ୍ତୁ ଆପଣ।
ଆଜ୍ଞା ଆଜ୍ଞା ହଉନାହିଁ କଣ ପାଇଁ?
କଲ୍ ଏଣ୍ଡ ଏଣ୍ଡ କଲ୍ ଦେଖିବେ ଦେଖଉଛି?
ସେଟା ମାରୁଛି ସେଇଟା କାଇଁ ହଉନିଁ। ଆପଣ କାଟନ୍ତୁନି ରୁହନ୍ତୁ। ଫୁଣି କିିଛି